ହାଲୋ ସାର୍ ନମସ୍କାର।
ଆପଣଙ୍କର ଅ ଅ ମ୍ ଏଇ ଫୋନ କୁ ଉଠାଇବା ପାଇଁ ମୁଁ କେତେ ବ୍ୟସ୍ତ ବିବ୍ରତ ଥିଲି ସେଥିପାଇଁ ମୁଁ ହୁଏ ତ ଏ ରାସ୍ତାରେ ପଡ଼ି ମଧ୍ୟ ଯାଇଥାନ୍ତି। ଯାହା ହଉ ଏତେ ଦିନ ପରେ ଆପଣ ଫୋନ କଲେ ଖୁସି ଲାଗିଲା ଭଲ ଅଛନ୍ତି?
ହଁ ସାର୍ ଭଲ ଅଛି ପୁରା ସୁସ୍ଥ ସବଳ ଆଉ ସୁନ୍ଦର ମଧ୍ୟ ହେଇଗଲେଣି ବର୍ତ୍ତମାନ ଭଲ ଅଛି। ଆପଣ କେମିତି ଅଛନ୍ତି ସାର୍?
ମୁଁ ମଧ୍ୟ ଭଲ ଅଛି ବହୁତୁ ଅଁ ବ୍ୟସ୍ତରେ ରହୁଛି। କାର୍ଯ୍ୟ ବ୍ୟସ୍ତତା ବହୁତ ଅଛି ତା ଭିତରେ ବି ଆପଣଙ୍କୁ ମୁଁ ଉଁ ସମୟ ଦବା ପାଇଁ ଚେଷ୍ଟା କରୁଚି। ଆଉ ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କର ମନବାଞ୍ଛା ପୂର୍ଣ କରନ୍ତୁ ଜଗନ୍ନାଥ।
ହଁ ସାର୍। ସାର୍ କୋଣାର୍କ
କୋଣାର୍କ ହଁ ଏକ ଥର ଯାଇଥିଲି।
ସାରେ କୋଣାର୍କର କୁହାଯାଏ କାରୁକାର୍ଯ୍ୟ ଆଉ ସେ ତାଙ୍କର କିମ୍ବଦନ୍ତୀ ବିଷୟରେ ଟିକେ ଆପଣ ଜାଣିଚନ୍ତି ଯଦି ତାହେଲେ ତାହେଲେ ସହଜରେ ସୁନ୍ଦରରେ ଟିକେ ବଖାଣି କରି ସାର୍ ମୁଁ ମଧ୍ୟ ସେତିକ ଟିକେ ଅବଗତ ହେଇଥାନ୍ତି ସାର୍।
କୋଣାର୍କ କ ବ୍ଲାକ୍ ପାଗଡ଼ା ବୋଲି କୁହାଯାଏ ବ୍ଲାକ୍ ଡାଇମଣ୍ଡ। କଳା
କଣ ପାଇଁ ସାର୍ ସାଙ୍ଗେ ବ୍ଲାକ୍ ପାଗଡା ବିଲ କୁଆ ଗଲା।
କାରଣ ତାହା ଓଡ଼ିଶାର ସଂସ୍କୃତି, ଓଡିଶାର ଚଳଣି, ଓଡିଶାର ଶିଳ୍ପ କଳା ଓଡିଶାର ଶିଳ୍ପ ସମୃଦ୍ଧିକୁ ଉନ୍ନତ ସ୍ଥାନରେ ପହଞ୍ଚାଇଥିବା ହେତୁ ବିଦେଶୀ ମାନେ ତାକୁ ବ୍ଲାକ୍ ପାଗଡା ବୋଲି କହିଛନ୍ତି। ଇଂଗ୍ରୋଜ୍ ମାନେ। ଆପଣ ଆପଣ ଯଦି କେତେବେଳେ ଭ୍ରମଣରେ ଆସିବେ। ତାହେଲେ ତାର କାରୁକାର୍ଯ୍ୟ ଶିଳ୍ପୀ ଦେ ଶିଳ୍ପ କଳା ଦେଖି ଆପଣ ବି ମୁଗ୍ଧ ହେଇଯିବେ। ତାହା ବର୍ତ୍ତ
ହେଲେ ସାର୍ ତାଙ୍କର ଏ ମୁଁ ଶୁଣିଥିଲି ସାର୍ ମାନେ ଆମର କୋଣାର୍କର ଇତିହାସରେ ଏ ଧର୍ମପଦଙ୍କର ନାମ ବହୁତ ଅଙ୍ଗାଙ୍ଗୀ ଭାବେ ଜଡିତ ଏଥିରେ ଟିକେ। ଆପଣ ଯଦି ଜାଣିଛନ୍ତି ଆମର ଧର୍ମପଦ ବିଷୟରେ ଟିକେ କହିଲେ ସାର୍ ଟିକେ ମୁଁ ଭଲ ହେଇଥାନ୍ତା ଟିକେ?
ଧର୍ମପଦ ହୋଉଚି ବିଶୁ ମହାରଣାଙ୍କର ପୁତ୍ର। ମୁଖ୍ୟ ମହାରଣା ଯିଏ କୋଣାର୍କ ମନ୍ଦିରକୁ ନିର୍ମାଣ କରଥୁଲେ। ନିର୍ମାଣ କାର୍ଯ୍ୟରେ ଯାହାଙ୍କର ମୁଖ୍ୟ ଭୂମିକା ଥିଲା ଯୋଉ ମହାରଣାଙ୍କର ବିଶୁ ମହାରଣା। ତାଙ୍କର ପୁତ୍ର ହୋଉଚନ୍ତି ଧର୍ମପଦ। ଆଉ ଧର୍ମପଦ ହିଁ ଅ କୋଣାର୍କର ମୁଣ୍ଡି ମାରିଥିଲେ ବା ଚୁଳ ମାରିଥିଲେ ବା ସେଥିରେ ଦଧି ନହୁତି ବସାଇଥିଲେ। ଆପଣ ଉଁ ବାରଶହ କାରିଗରୀ ତେତ ବାରଶହ କାରିଗର ସେଠାରେ ଲାଗିଥିଲେ ଏଇ କାର୍ଯ୍ୟ କରିବା ପାଇଁ। ମନ୍ଦିର କାର୍ଯ୍ୟ କରିବା ପାଇଁ କୋଣାର୍କ ମନ୍ଦିରକୁ ତୋଳିବା ପାଇଁ। ଆପଣ କୋଉ ରାଜା କରିଥିଲେ ଆପଣ ଜାଣିଚନ୍ତି?
ହଁ ଶୁଣିନି ସାର୍ ମୁଁ ଜାଣିଥିବି ଲାଙ୍ଗୁଳା ନରସିଂହଦେବ କରିଥିଲେ ଭାବୁଚି ମୁଁ।
ହଁ ଲାଙ୍ଗୁଳା ନରସିଂହ ଦେବଙ୍କର ଆଦେଶରେ ଆଉ ଆମର ଉ କୋଣାର୍କ ମନ୍ଦିର ନିର୍ମାଣ ହେଇଥିଲା। ଅ ଚନ୍ଦ୍ରଭାଗା ନଦୀ ମୁହାଣରେ ଚନ୍ଦ୍ରଭାଗ ରେ।
ହେଲେ ସାର୍ ଆମର ଚନ୍ଦ୍ରଭାଗା ନଦୀ ମୁହାଣରେ କାହିଁକି ନିର୍ମାଣ କରାଗଲା ଅନ୍ୟ କୌଣସି ସ୍ଥାନରେ କାହିଁକି କରାଗଲା ନାହିଁ?
କାରଣ ସେଠାରେ ଆ ସୂର୍ଯ୍ୟଙ୍କର ଯୋଉ ଆବିର୍ଭାବ ଯୋଉ ସଖାଳର ସୂର୍ଯ୍ୟଙ୍କର ଆବିର୍ଭାବ। ରାଜା ଦିନେ ଯାଇଛନ୍ତି ସେ ମୁହାଣଙ୍କୁ ଆଉ ଯୋଉଠି ସେ ନିଜର ଜଳ ଅର୍ଥ ଅର୍ପଣ କରୁଚନ୍ତି ସୂର୍ଯ୍ୟଦେବଙ୍କୁ। ଆଉ ତାଙ୍କ ମନରେ ଆସିଲା କି ନାଇଁ ଏଇଠାରେ ହିଁ ଯେପରି ସୂର୍ଯ୍ୟ ଉଦୟ ହୋଉଚନ୍ତି। ତାଙ୍କର ଘର ଯେମିତି ଏଇଠାରେ। ସେ ଏଇଠୁ ହିଁ ଉଦୟ ହେଇ ହଁ ପଶ୍ଚିମ ଦିଗରେ ଅସ୍ତ ଯାଉଛନ୍ତି। ତେଣୁକରି ତାଙ୍କୁ ଲାଗିଲା କି ନାଇଁ ଏଇଠାରେ ଏକ ସୂର୍ଯ୍ୟ ମନ୍ଦିର ରହିବା ଆବ
ହ ନିର୍ମାଣ କରିବା ପାଇଁ ଭାବିଥିଲେ ହେଲା।
ହଁ ତେଣୁକରି ସେ ବିଶୁ ମହାରଣା ନାମକ ଏକ ଓଡିଶାର ପ୍ରସିଦ୍ଧ ଆ ଶିଳ୍ପ କାରିଗରି କୁ ଏହି କାର୍ଯ୍ୟ ସମର୍ପଣ କଲେ। ହଁ ବାରଶହ ହଁ ବଢେଇଙ୍କର ବାର ବର୍ଷର ପରିଶ୍ରମ ପରେ ଯାଇକି ଏଭଳି ମଣି ମନ୍ଦିରଟେ ଆ ବିନା ଆଧୁନିକ କୌଶଳ ବିନା ଆଧୁନିକତା ବ୍ୟବହାର କରି କରୁଛନ୍ତି।
ସାର୍ ଏଠି ଏମାନେ ନିର୍ମାଣ କରିବା ପାଇଁ ଦୀର୍ଘ ବାର ବର୍ଷ ଲାଗିଗଲା।
ଦୀର୍ଘ ବାର ବର୍ଷ ଆଉ ପଥର
ଏତିକି ଗଲା ସେଥିରେ ଆମର ମନ୍ଦିର ନିର୍ମାଣ ସମୟରେ
ନିଶ୍ଚିତ ସେତେବେଳେ ସେଭଳି ଆଧୁନିକ ବ୍ୟବସ୍ଥା ନଥିଲା। ଆଉ ବଡ ବଡ ପଥର ସବୁକୁ ଖଦେଇ କରି ନିଜ ହାତର ନିହାଣ ରେ ସେଗୁଡାକୁ ଛୋଟ ଛୋଟ ଖୋଦେଇ କରି ତାକୁ ସେମାନେ ଅ ମନ୍ଦିରରେ ର ପରିଣତ କରିୁଛନ୍ତି ବହୁତ ମାନେ ଯୋଉ ଅ ମୂର୍ତ୍ତି ଗୁଡିକୁ ଗଢିଛନ୍ତି ଆ ବହୁତ କାର୍ଯ୍ୟ ସେଥିରେ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକ ହେଇଛି। ଯାହା ପାଇଁ ବା ଦୀର୍ଘ ବାର ବର୍ଷ ସମୟ ଲାଗିଲା।
ହଁ ସାର୍ ହଁ ସାର୍ ଆପଣ ଠିକ କଥା କହିଲେ। ମୁଁ ମଧ୍ୟ କିଛି ଗୋଟେ ଜିନିଷ ଶୁଣିବା ପାଇଛି ଯେ କୋଣାର୍କର କାରୁକାର୍ଯ୍ୟ ବିଶ୍ଵ ପ୍ରସିଦ୍ଧ। କାରଣ ସେଥିରେ କଣ କଛି ନା ଶୁଣ ଆମେ ଯେମିତି ଆମର ସାର୍ ସମୟର ଗତି ବିଷୟରେ ସାର୍ ସେଠି ସମ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି। ସମୟ କେତେ ମାତ୍ରାରେ ବଢେ କେମିତି ବଢେ ତାର କେତେ ତାର ସମୟର ଘଡି ସେଇ ଚକ୍ରରେ କ ନା ଲିପିବଦ୍ଧ ହେଇଛି ସେତିକି ତ ସୂର୍ଯ୍ୟ ଯେମିତି ଦିନକୁ ଦିନ ବୃଦ୍ଧି ହେଇଛି ଚାଲେ ସମୟ ଟା ଅନିସ୍ତିରେ ଆଗକୁ ବଢି ବଢି ଚାଲିଥାଏ ତ ତା ସେଟା ଠିକ କି ସେ ସେଇଟା ସମ୍ପୂର୍ଣ୍ଣ ଭାବେ ଠିକ ନା ଏଟା କୌଣସି ଗୋଟେ ବିଭ୍ରାନ୍ତକାରୀ ଜିନିଷ।
ହଁ ତାପରେ ବିଶୁ ମହାରଣା ବାର ବର୍ଷ ବାରଶହ ବଢେଇଙ୍କୁ ନେଇ କାର୍ଯ୍ୟ କଲା ପରେ ମଧ୍ୟ ସେ ମନ୍ଦିର ସମ୍ପୂର୍ଣ୍ଣ ହେଲା ନାହିଁ। ସେ ମନ୍ଦିରର ଯୋଉ ଦଧି ନଉଟି ବା ଯୋଉ ତାକୁ କହୁଛନ୍ତି ଯୋଉଟା ଚୂଡା ସେ ଚୁଡା ସେମାନେ ବସେଇ ପାରିଲେ ନାହିଁ ଦଧିନଉତି ବସେଇ ପାରିଲେ ନାହିଁ। ବିଶୁ ମହାରଣା ର ବାର ବର୍ଷର ପୁଅ ଆସି ଏ ବାପାଙ୍କୁ ସାହାଯ୍ୟ କରି ଆ ସେ ମନ୍ଦିରର ଚୁଡାକୁ ବସାଇଥିଲା। ବସାଇବା ଫଳରେ ସେ ବାରଶହ ବଢେଇ ବିରୋଧ କଲେ।
କଣ ପାଇଁ ସାର୍ ବିରୋଧ କରିଲେ କାହିଁକି ବିରୋଧ କଲେେ? ପିଲା ତ ଆମର ଥିଲା ଭଲ ପିଲା ଟିକେ ବସେଇଲା ସେ ନେଇକି ମନ୍ଦିର ଚୁଳି, ସେଥିରେ ବିରୋଧ କରିବାର କଣ ସାର ଆଶଙ୍କା ରହିଲା ମାନେ କାହିଁକି ଲୋକମାନେ ବିରୋଧ କରିଥିଲେ?
ବିରୋଧ କରିବାର କାରଣ ହଉଛି ଯେ ବାରଶହ ବଢେଇ ବାର ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ ଯେତେବେଳେ ମନ୍ଦିରକୁ ସମ୍ପୂର୍ଣ୍ଣ କରିପାରୁନାହାନ୍ତି ରାଜା ଏହା ଶୁଣିଲେ ଆ ବହୁତ ଅ କ୍ରୋଧିତ ହେବେ। ଆଉ ଯେତେବେଳେ ଜାଣିବେ କି ନାହିଁ ବାରଶହ ବଢେଇ ଓଡିଶାର ସମୃଦ୍ଧଶାଳୀ ଆଉ ସ ଜ୍ଞାନ ର ପ୍ରଚୁର ଭଣ୍ଡାର ଥିବା ଶିଳ୍ପୀ ମାନେ ଯେତେବେଳେ ଏଇ କାର୍ଯ୍ୟ କୁ ପୂର୍ଣ୍ଣ କରିପାରୁନାହାନ୍ତି ପ୍ରତି ବାର ବର୍ଷର ଗୋଟେ ବାଳକ ଏ କାର୍ଯ୍ୟ କରିପାରୁଛି ତାହେଲେ ସେି କ୍ରୋଧିତ ହବା ତ ଛାଡା ଦୂରର କଥା ସେଥିପାଇଁ ସିଏ ଆସି ସେି ସମସ୍ତ ବଢେଇଙ୍କର ମୁଣ୍ଡ କାଟ କରିଦେବେ ତେଣୁ କରି ସେ ଉ ଶିଳ୍ପୀ ମାନେ ବିଶୁ ମହାରଣଙ୍କ ପାଖରେ ପ୍ରତିବାଦ କଲେ ଆଉ ବିରୋଧ କଲେ କି ନାହିଁ ତୁ ବାରଶହ ବଢେଇ ର ମୁଣ୍ଡ କାଟ ଚାହୁଁ କି ତୋର ଗୋଟେ ପୁଅ କ ତୁ ବିଦାୟ ମାନେ ମୃ ମୃତ୍ୟୁବରଣ କରିବାକୁ ଚାହୁଁ ତ ଏଇଭଳି ଭାବରେ ବିରୋଧ କରିଥିଲେ
ସେ ଲୋକମାନେ ସେଟାକୁ ବିରୋଧ କରିଥିଲେ ତାଙ୍କେ ଯାଇ କିରି ଆ ଆଖ ପାଖରେ ବିସୁ ମହାରଣା ପାଖରେ ଯିଏ ତମ ହଁ ପୁଅଙ୍କୁ ଏଥିରେ ବଳିଦାନ ଦିଅ ବୋଲି
ହଁ ବାରଶହ ବଢେଇ ର ଦାଏ ନା ପୁଅର ଦାଏ ମାନେ ବାରଶହ ବଢେଇ କି ଚାହୁଁ କି ଗୋଟେ ପୁଅ କୁ ଚାହୁଁ ତ ଏଇଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବା ବାଜି ଆମର ଯୋଉ ଧର୍ମପଦ ଧର୍ମ ଧର୍ମପଦ କହିଲେ କି ନାଇଁ ବାପା ଓଡିଶାର ଅ ବା ଉତ୍କଳର ଏ ବାରଶହ ବଢେଇ ବା ବାରଶହ କାରିଗର ବହୁତ ଆବଶ୍ୟକ। ମୋ ଭଳି ଗୋଟେ ଗୋଟିଏ ପୁଅ ପାଇଁ ବାରଶହ କାରିଗରଙ୍କର ଜୀବନ ଯିବା କୌଣସି ଆବଶ୍ୟକ ନାହିଁ। ତେଣୁ କରି ମୁଁ ମୋର ନିଜସ୍ୱ ଜୀବନକୁ ମୁଁ ନିଜେ ତ୍ୟାଗ କରୁଛି। ତେଣୁ ସେ ଧର୍ମ ମନ୍ଦିରର ଚୋଡା ବା ମନ୍ଦିରର ଚୋଳ ବସେଇ ସାରି ସେ ଚନ୍ଦ୍ରଭାଗାକୁ ନିଜ ଲମ୍ଫ ପ୍ରଦାନ କରିଥିଲେ ଆଉ ଏହା ଏକ କିମ୍ବଦନ୍ତୀ ହେଇ ରହିଯାଇଛି ଆଜି ପର୍ଯ୍ୟନ୍ତ ଇତିହାସ କେତେ ଦୂର ସତ୍ୟ ତାହା ତ ଜଣା ନାହିଁ କିନ୍ତୁ କିମ୍ବଦନ୍ତୀ ଆମେ କହିପାରିବା ଆ କିମ୍ବଦନ୍ତୀ ଆକାରରେ ଏ ଏକ କାହାଣୀ ଆମ ସହିତ ଜଡିତ ହେଇକି ରହିଛି କିନ୍ତୁ ହଁ ବିଶୁ ମହାରଣା ଲାଙ୍ଗୁଳା ନରସିଂହ ଦେବ ଏଇଗୁଡାକୁ ନିର୍ମାଣ କରି ଥିଲେ ବୋଲି ଇଏ ଇତିହାସ ଅଛି। କିନ୍ତୁ ଏଇ ଯୋଉ କିମ୍ବଦନ୍ତୀ କେତେ ଦୂର ସତ ତାହା ତ ଅ କିଛି ପ୍ରମାଣ ନାହିଁ କିନ୍ତୁ ଲୋକଙ୍କ ମୁଖରେ ଏହା ଆଜି ବି ଅଛି
ସାର୍ ଆପଣ ତ ବଢିଆ ତମର ଭଲ ଜିନିଷ ଗୋଟେ କହିଲେ ଆଉ ଶୁଣିବାକୁ ମଧ୍ୟ ଭଲ ଲାଗିଲା। ହେଲେ ତାର ଏହାର ସତ୍ୟ ସତ୍ୟତା ଜାଣିବା ପାଇଁ ତାହଲେ ଆମେ ସେଇଯାଗାକୁ ପରିଭ୍ରମଣ କଲେ ଭଲ ହେଇଥାନ୍ତା। ଆଉ ତାର ସୌନ୍ଦର୍ଯ୍ୟ କୁ ଆମେ ନିଜ ଆଖିରେ ଦେଖିଥିଲେ ଭଲ ହେଇଥାନ୍ତା ଆଉ ଲୋକମାନେ ମ ଯେମିତି ଦେଶ ବିଦେଶ ଦରୁ ମଧ୍ୟ ଗୋଟେ ଆସି ଦର୍ଶକ ମାନେ ଦେଖିଥାନ୍ତି ଆମର କୋଣାର୍କକୁ ତ ଆମେ ମଧ୍ୟ ଭାବୁଛି ଆମେ ମଧ୍ୟ ସମୟ ବାହାର କରି ଆମେ ମଧ୍ୟ ଯାଇକି ସେଠି ଯାଇକିରି ହଁ ଦେଖିକି ଆସିଯାଆନ୍ତେ କୋଣାର୍କ ର କାରୁକାର୍ଯ୍ୟ କେମିତିକା, କେମିତି ସେମାନେ କରିଥିଲେ? କଣ କରିଥିଲେ ନାଇଁ ଯାହା କିଛି ବି ଯିବା ସାର୍ କେବେ ସମୟ ବାଡିଲେ ଆପଣ
ନିଶ୍ଚିତ ଆପଣ ଯଦି କେବଳ କୋଣାର୍କ ଯାଉଛନ୍ତି ତା ନୁହେଁ ଆପଣ ପୁରୀ ମଧ୍ୟ ବୁଲି ପାରିବେ ପୁରୀ ହେଇ କୋଣାର୍କ ଆସିପାରିବେ ପୁରୀରେ କିଛି ସମୟ ବିତେଇବେ କୋଣାର୍କର କିଛି ସମୟ ବିତେଇଵେ ଆଉ ଆପଣ ଦୁଇଟା ଜାଗା ଭ୍ରମଣ କରିବେ ଆପଣଙ୍କୁ ସମ୍ପୂର୍ଣ୍ଣ ଶିଳ୍ପ ଓଡିଶାର ଶିଳ୍ପ କଳା ବିଷୟରେ ଜ୍ଞାନ ହେଇପାରିବ ଜାଣିପାରିବେ
ହଉ ସାର୍ ହଉ ସାର୍ ଆପଣ ଫଲ ସମୟରେ ସମୟ ବାହାର କଲେ ଆ ପୁଣି ଆଉଥରେ ଆମେ ସାଙ୍ଗରେ ବୁଲାବୁଲି କରିବା ପାଇଁ ବାହାରିବା ଆଉ।
ହଁ ନିଶ୍ଚିତ ଆମେ ଯିବା ନିଶ୍ଚ୍ ଶ୍ଚିତ ଯିବା ଆଉ ଭ୍ରମଣ କରିବା ସମସ୍ତ ଦୃଶ୍ୟ ଦର୍ଶନ କରିବା। ଆଜ୍ଞା ନମ ରହିଲି ନମସ୍କାର।
ଆଜ୍ଞା ସାର୍ ଆପଣ ଭଲରେ ଥାଆନ୍ତୁ ଆଉ ମୁଁ ବି ଏବେ ଯାଉଛି ସାର୍ ରହିଲି।
ଆଜ୍ଞା।